ହାଲୋ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି?
ବହୁତ ବଢ଼ିଆ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ବହୁତ ବଢ଼ିଆ ଅଛି ଆଉ କଣ କରୁଥିଲେ?
ମୁଁ ଗୋଟିଏ ନ୍ୟୁଜ୍ ପେପର୍ ଟିଏ ପଢ଼ୁଥିଲି ଆଉ ସେଠି ଖାଲି ଖାଲି ଦେଖୁଛି ମାନେ ଅ କେବଳ ଗୋଟେ ସେ ନ୍ୟୁଜ୍ କର ହାଁ
ଓ ହୋ ଦୁର୍ନୀତି ଦେଖୁଚନ୍ତି କଣ ହେଇଥିଲା? କଣ ପଢ଼ିଲେ?
ଆ ମାନେ ଆପଣ ଯେମିତି ଏବେ ଦେଖିପାରିବେ ଏବେ ରିସେଣ୍ଟେଲି ଏ ନିଟ୍ ଏକଜାମରେ ଫରକ ଏସେଶୀ- ଜିଡ଼ି ଏକଯାମ୍ ଫରକ କଣ? ପୂର୍ବ ଏସାଇ ଏକଯାମରେ ଫରକ କି କୌଣସି ସଂସ୍ଥା ନାହିଁ ଯୋଉଟେ କରସନ୍ ହୋଉନି-
ହଁ ସତ କଥା-
ଆପଣ ଭାବୁଛନ୍ତି ଆପଣ କଣ ଭାବୁଛନ୍ତି ଯେ ଏ କରଖଣ୍ଡ କାରଣ କଣ?
ହଁ ଏଇ କର- ଏଇ ଯୋଉ ଦୁର୍ନୀତି ସବୁ ହୋଉଚି ଏଇଟା ତ ନିହାତ- ତି ଭାବରେ ସରକାର ହିଁ ଦାୟୀ ବୋଲି ମୁଁ ଭାବୁଡ଼ି କାହିଁକି ନା ଯେ- ତି ଅ ଯେତିକି ରହିବା କଥା ସ୍ଵଚ୍ଛତା ପରୀକ୍ଷାରେ- ଏ ପ୍ରତିକି ସ୍ବଚ୍ଛତା ଆଉ ତାଆ ପ ବି ମୁଁ ଭାବି ଦେଖି ଗୋଟେ ପରୀକ୍ଷା ହବା ଆଗୁରୁ- ଯୋଉମାନେ ପ ସବୁ ପ୍ରଶ୍ନ ପତ୍ର ତିଆରି କରୁଚନ୍ତି କି ଯାହା ବି କରୁଚ୍ ନ୍ତି ଯୋଉମାନେ ବି କିଛି ପ୍ରସ୍ତୁତି କରୁଛନ୍ତି- ପିଲାମାନଙ୍କ ବି ସେମାନେ ସିଏ ସତର୍କ ଭାବ ରଖିବା ଦରକାର କାରଣ- ଅ ସେମାନେ ତାଙ୍କର ସମ୍ପର୍କୀୟମାନଙ୍କୁ ହୋଉ କି କଣ? କିଛିଟା ଦୋ ଥିପାଇଁ ହିଁ ଦୋ ପଣ ଚିବା
ଆ ଦେଖନ୍ତୁ ମତେ କଣ ଲାଗୁଚି ଯଦି- କିଏ ମୁଁ ଆପଣଙ୍କ କଥାକୁ ଯଦି ଗୋ ସହମ ଯଦି ଗୋଟ ମାନେ ଗଣେଶ ଠାକୁର ତିଆରି କରାଯିବ- ତଥାପି ମଧ୍ୟ ଯଦି ମନୁଷ୍ୟର ମାନେ ପ୍ରଭୃତି ଖରାପ ହେଇଯାଏ ତେବେ ନିଶ୍- ନିଶ୍ଚିତ ଭାବରେ ସିଏ ସେଠି ମଧ୍ୟ କରକ୍ସନ କରିବ। ତେଣୁକରି ମୁଁ ଭାବୁଛି କରକ୍ସନର କକ୍ଷର କେହୁଁ ହୋଉଛି ଏକ ବୋହୁତ୍ ଭଲ ମାଧ୍ୟମ ହେଇପାରେ- ଯଦି ଜଣେ କରସନ୍ କୁ ଲିପ୍ତ ରହିଛି ତାକୁ ଏକ କଠୋର ଦଣ୍ଡ ଦିଆଯିବା ଟା ପ୍ରଥମ କାରଣ-
ହୁଁ-
ଆଉ ଦୁଇ ନମ୍ବର କାରଣ ମୁଁ ଭାବେ ଯେ ଆ- କରକ୍ସନ ହେବାର କାରଣ ହୋଉଛି ମନୁଷ୍ୟର ବ୍ୟକ୍ତିଗତ୍! ତଅ ମୂଲ୍ୟ ମାନେ ସିଏ ଯୋଉ ନିଜେ ନିଜ୍! ତଅ ହେଇ ଯୋଉ ପର୍ସପର୍ରେ ଇନ୍ଭଲଭ ରହେ। ସେ ଜିନିଷଟା ଯଦି ସେ ନିଜେ ଚିନ୍ତା କରନ୍ତ୍!
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଣି ପାରୁଚନ୍ତ୍। ହ୍ୟାଲୋ